ହ୍ୟାଲୋ
ହଁ
କନ କରୁଥିଲ
ବସିଥିଲି
ଆଉ କଣ ଏବେ କରୁଚ
ଉଁ ରୋଷେଇ ଯାଉଚି ଆରମ୍ଭ କରିବି। ଆଉ ଆଜିତ ଆମର
ହୁଁ ହୁଁ ଆଇଟମ କଣ
ଆମରତ ଆମିଷ ଖାଉନୁ ଆଜି ସାଧା ଉପରେ ସବୁ ହବ ଭାତ ଡାଲମା ଆଉ ପୋଟଳ କଷା ଆଉ ସାଲାଟ ଏମିତି ଆଉ
ଓ ହୋ ଆଜି କଣ ସନ୍ତୋଷୀ ମାଙ୍କ ବାର ବୋଲି ଆଇଁଷ ଖାଉନ
ହଁ ଆମର ଆଇଁଷ ସେଇଥିପାଇଁ ଶୁକ୍ରବାର ଖାଇବା ଚାହୁଁନି।
ଓଃ ତମେ ଓଷା କର କି?
ହୁଁ ଓଷା ଆମର କରୁ ପ୍ର ଯେ ଏବେ ହେଇନି ଫୁଣି ଆସିଲେ ଆଗୁକୁ ତାଙ୍କ ବାର ଫୁଣି ହବ ଆଉ ଏବେ ଟିକେ ବନ୍ଦ ଅଛି। ଜିବାହେରି ଆଉ
ଆଛା ଆଉ କଣ ରେସିପି ଆଜି?
ଆଜି ଆମର ଭାତ, ଡାଲମା ସାଧା ଉପରେ ସବୁ ହବ ଯାହା ଆଉ ତମର ଆଜି କଣ ରୋଷେଇ କୁହ?
ଆମର ଭାତ, ଡାଲି, ପନିର ଆଉ ଏମିତି ସାଲଟ୍।
ତୁମ ହାତ ରନ୍ଧା ପନିର ବହୁତ ବଢିଆ ଲାଗେ। ଥରେ ଖାଇଥିଲି କେମିତି କଣ ଟିକେ ହୁଏ କହିଲ ମୁଁ ଟିକେ ସେମିତି କରିକି ସେମିତି ଖାଇବାକୁ ଦେବି।
ଅ ହହ ଥାଙ୍କୟୁ ହାତ ରନ୍ଧା ପନିର ସେମତି ତ ଆଉ ସବୁ ମସଲା ରେହି ଥାଇ ତେଲ ପାଣି ନିଆଁର କଥା। ଆଉ ପନିରି ତୁମେ ପନିର ବନାଅ ନା ନହିଁ?
ବନାଏ ଯେ କିନ୍ତୁ, ମୋର ଟିକେ ବେଶୀ ଭଲ ତିଆରି କରିପାରେନି। ତ କିନ୍ତୁ ମୁଁ ଥରେ ତମ ହାତ ରନ୍ଧା ଖାଇଥିଲି ବହୁତ ଭଲ ଲାଗିଥିଲା। ତ ସେମତି ଟିକେ କେମିତି କଣ କୁହ କରନ୍ତି ଟିକେ କୁହନ୍ତ କହିଲେ ମୁଁ ଟିକେ ସେମିତି ବନେଇବି ଆଉ।
ଓହୋ ଆଉ ପନିର୍ ତ ମୁଁ କଡ଼ାଇ ପନିର ବିଷୟରେ କହୁଛି। ସେଇଟା ବନେଇକି ଖାଇବ ଦେଖିବ ବହୁତ ଟେଷ୍ଟ ଲାଗିବ। ଫାଷ୍ଟଟେ ପନିରକୁ କାଟିଦବ। କାଟିକି ଜଷ୍ଟ ଟିକେ ତେଲରେ ହାଲକା ତାକୁ ଫ୍ରାଏ କରିଦବ। ଫ୍ରାଏ କରି କି ତା ପାଇଁ ପେଷ୍ଟ୍ ବନେଇବ। ଆଁ ପିଆଜ ରସୁଣ ଖାଇଲେ ପିଆଜ ରସୁଣ, ବିନା ପିଆଜ ରସୁଣ ବି ହବ ପିଆଜ ରସୁଣ ପିଆଜ, ରସୁଣ, ଅଦା। ଆଉ କାଜୁ, ଚାରମଗଜ, ପୋସ୍ତ। ଟମାଟୋ ଏସବୁ କଞ୍ଚାଲଙ୍କା। ଫାଷ୍ଟ ଟିକେ ଫ୍ରାଏ କରିଦବ ହାଲକା ତେଲ ଦେଇକି ତାପରେ ତାକୁ ଥଣ୍ଡା ହେଲା ପରେ ଗ୍ରାଇଣ୍ଡ କରିଦବ। ସବୁ ଗ୍ରାଇଣ୍ଡ କରିସାରିଲା ପରେ କ୍ୟାପ୍ସିକମ୍ କାଟିଦେବ। ପନିରକୁ ରଖିଥିବ ଫ୍ରାଏ କରିକି। ତାକୁ ଲୁଣ ଜଷ୍ଟ ଟିକେ ଚିନି ପାଣିରେ ପକେଇଦବ ସେ ବହୁତ ସଫ୍ଟ ହେଇଯିବ। ତାକୁ ଛାଣିକି ରଖିଦେଇଥିବ ତାପରେ ମସଲା କୁ ତେଲ ଗରମ କରିକି ଜିରା ପକେଇକି ମସ ଲା ସବୁ ଢାଳିଦବ ଯେଉଁଟା ଗ୍ରାଇଣ୍ଡ କରି ରଖିଥିବ। ତାପରେ ଗ୍ରାଇଣ୍ଡ କରିକି ଫ୍ରାଏ କରିସାରିଲା ପରେ ଲୁଣ, ନଳଦୀଗୁଣ୍ଡ ଆଉ ଲଙ୍କାଗୁଣ୍ଡ ଜଷ୍ଟ ଟିକେ। ଚିନି ପକାଇକି ତାକୁ ଇଏ କରିବ ତାପରେ କ୍ଷୀର ଥିବ ନହେଲେନାଇଁ ହମ୍ କ୍ଷୀର ଟା ପକେଇଲେ ଟେଷ୍ଟ ଲାଗେ ନହେଲେ ନାଇଁ ଟିକେ ଘିଅ ପକେଇଦବ। ପକେଇକି ତାକୁ ପନିରକୁୁ ଛାଡ଼ିଦବ କ୍ୟାପ୍ସିକମ୍ ପକେଇଦ, ଗ୍ରୀନ୍ ମଟର ପକେଇଦବ। ଆହାଃ ପୁରା ଟେଷ୍ଟି କଢ଼ାଇ ପନିର୍ ହେଇଯିବ। ତାପରେ ଆଉ ଥରେ କରିକି ମୋତେ ଖାଇବାକୁ ଦେବ। ଆଉ ବିନା ପିଆଜ ରସୁଣ କଲେ ବି ସେମିତି ଅଦା, ଟମାଟୋ, କଞ୍ଚାଲଙ୍କା ଆଉ ଡାଲଚିନି ସବୁ ଗୋଟା ଗରମ ମସଲା ଜିରା ଆଉ କାଜୁ ପୋ ସ୍ତ ଏସବୁ ଗ୍ରାଇଣ୍ଡ କରିବ ଖାଲି ପିଆଜ ରସୁଣ ପଡ଼ିବନି। ସେମିତି ବି ଫ୍ରାଏ କରିବ ସେମ୍ କିନ୍ତୁ, ଏଥିରେ ପିଆଜ ରଷୁଣ ପଡ଼ିବ ଏଥିରେ ପିଆଜ ରଷୁଣ ପଡ଼ିବନି ଆଉ। ବାସ୍ ଫରକ ଏତିକି।
ନିହାତି କରିବି ଶିଖିଗଲି। ଆସିବେ ଆପଣ ମୁଁ ଦିନେ କରିକି ଆପଣଙ୍କୁ ଡାକିବି। ଆମ ଘରକୁ ଆସିବେ ତମ ଫ୍ୟାମିଲି ନେଇକି ସମସ୍ତେ ଙ୍କି। ଖାଇବେ ଖାଇକି କହିବେ କେମିତି ମୁଁ ଅ ହେଇଛି କି ତମ ପରିକା ହେଇ ପାରୁଛି। କି ନାହିଁ?
ନିଶ୍ଚିନ୍ତ। ଆଉ ଥରେ କରିକି ଡାକ। ଆଉ ତମେ ବି ଆସିବ। ମୁଁ କରି ଥିବି ପନିର୍। ଆଉ କିଛି କିଛି ଯାହା ତମ ଫେବ୍ରାଇଟ୍। ଆଉ ତମର ଫେବ୍ରାଇଟ୍ କଣ?
ମୋର ଫେବ୍ରାଇଟ୍ ତ ସାଧା ଉପରେ ସବୁ ମତେ ଭଲ ଲାଗେ। ପନିର୍ ଭଲ୍ ଲାଗେ ଭେଜ୍ ତମର ଭେଜ୍ ବି ବହୁତ୍ ମିକ୍ସ ଭେଜ୍ ଯୋଉଟା ସେଇଟା ବି ବୋହୁତ୍ ଭଲ ଲାଗେ।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
ହେଁ ଏ ସେଇ ଆଇଟମ୍ ଟା ଆଉ କ୍ଷୀରି କ୍ଷୀରି ବି ବୋହୁତ୍ ଭଲ ଲାଗେ।
ଆଚ୍ଛା।
ଆଉ।
ଆଉ ତମେ କଣ ଭଲ ରୋଷେଇ କରିପାର।
ମୋର ଭଲ ରୋଷେଇ ସେ ମିକ୍ସ ଭେଜ୍ ଟା ଟିକେ ଭଲ କରିପାରେ। ଆଉ କ୍ଷୀରି ବି ବହୁତ୍ ଭଲ ରାନ୍ଧିପାରେ।
ଆଉ ନନ୍ଭେଭେଜ୍।
ନନ୍ଭେଭେଜ୍ ଉପରେ ଭଲ ରାନ୍ଧିପାରେ କିନ୍ତୁ ବେଶୀ ଟିକେ ଭଲ ହୁଏନି ଆଉ। ବେଶୀ କରି ସାଧା ଆଇଟମ୍ ଉପରେ ମତେ ଟିକେ କ୍ଷୀରି ଖେଚୁଡ଼ି ଏସବୁ ରାନ୍ଧିବାକୁ ବୋହୁତ୍ ଭଲ ଲାଗେ। ଆଉ ଭଲ ବି ରାନ୍ଧିପାରେ। ଆପଣ ଏଇ ଥର ରଜରେ ଆସନ୍ତୁ ଆମ ଘରକୁ।
ପୋଡ଼ା ମଟନ୍ ଚିକେନ୍ ମାଛ ଫ୍ରାଏ। ମାଛ ଚିଲି ଏସବୁ ଭଲ ରାନ୍ଧିପାରେ ତମେ ଏବେ ବି ନନ୍ଭେଭେଜ୍ ଖାଇବାକୁ ଇଚ୍ଛା କରିବ ମତେ କହିବ ମୁଁ ବନେଇକି ପଠେଇବି ଏତେ ତମେ ଆସିଲେ କହିବି ଏ ନନ୍ଭେଭେଜ୍ ବାରରେ ଆସିବାକୁ ପଡ଼ିବ। ବୁଧୁବାରେ ରବିବାରେ। ମୁଁ କରିକି ରଖିବି ତମେ ଖାଇବ ବେଶୀ ନନ୍ଭେଭେଜ୍ ଟା ଭଲ ହୁଏ। ଭେଜ୍ ଟା ଭଲ ହୁଏ କିନ୍ତୁ ଭେଜ୍ ଠୁ ବେଶୀ ନନ୍ଭେଭେଜ୍ ଟା ହିଁ ଭଲ ହୁଏ।
ହଉ ତାହେଲେ ମୁଁ ଯିବି ଥରେ ନନ୍ଭେଭେଜ୍ ଖାଇବା ପାଇଁ ତମ ଘରକୁ ତମେ ଥର ଭେଜ୍ ଖାଇବା ପାଇଁ ଆସିବ। ଭେଜ୍ କଲେ ବେଶୀ କରି ପିଠା ଖେଚୁଡ଼ି କ୍ଷୀରି ଏ ସବୁ ଆମ ଘରେ ଟିକେ ବେଶୀ ଭଲ ରନ୍ଧା ଯାଏ।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
ହଁ ରଜକୁ ଏବ ବର୍ଷ ରଜରେ ତ ବାର ପଡୁନି ତ ଆ । ଠା ଆଉ ସବୁ କ୍ଷୀରି ଖେଚୁଡ଼ି ଏସବୁ ଆଁ ହବ। ଆପଣଙ୍କୁ ଖାଇବାକୁ ଭଲ ଲାଗେ କ୍ଷୀରି ଖେଚୁଡି ଚିଡିବେ ସମସ୍ତେ।
ହଁ କ୍ଷୀରି ଖେଚେଡ଼ି ପିଠା ମୋର ତ ବୋହୁତ୍ ପ୍ରିୟ ମାନେ ଯେତେ ସବୁ ସବୁ ପିଠା ପଣା ମାନେ କ୍ଷୀରି ଖେଚେଡ଼ି ଆଉ ସବୁ ପିଠା ଆମର ବୋହୁତ୍ ପ୍ରିୟ ସେ ଫାଷ୍ଟେ ତାପରେ ପିଠା ଖାଉଥିଲେ ମୋର ଭାତ ହିଁ ଦରକାର ପଡ଼ିବନି ଦିନମାନ ପିଠା ପଣାରେ ମୋ ଦିନ ପଳେଇବ। ଆଉ ଆମିଷ ଏତେ ଭଲ୍ ପାଏନି ମୁଁ ବେଶୀ କରି ପିଠା ପଣା ଭଲ୍ ପାଏ ଯେମିତି କିି ପୋଡ ପିଠା ସୁଜି କାକେରା ସୁଜିର ପିଠା। ମଣ୍ଡା ପିଠା ଆଉ ଶୁଆଁଳି କଣ ତାକୁ କୁହନ୍ତି। ଆରିସା ପିଠା ଖକ୍ଷୀରି ତ ଆମର ବୋହୁତ୍ ହୁଏ କ୍ଷୀରି ଖେଚେଡ଼ି କାନିକା ଏସବୁ ବୋହୁତ୍ ପ୍ରିୟ ଆଉ ସବୁ ଭଲ ଲାଗେ। ଯୋଉ ମ କଣ କ୍ଷୀରରୁ ଯୋଉ ହୁଏ ତାକୁ କଣ କହନ୍ତି କ୍ଷୀର ପୋଡ ପିଠା। ଆଉ ଥରେ କ୍ଷୀର ପୋଡ ପିଠା କହିବ ମାଆଙ୍କୁ କହିକି ମୋ ପାଇଁ ନେଇ ଆସିଲ।
ନିହାତି ଦିନେ କରିବି ସବୁ ମୋ ବୋଉ ଭଲ ରୋଷେଇ ଏ ଯୋଉ ପିଠା ଭଲ କରେ। ତାକୁ କହିକି ସବୁ ପିଠା ଦିନେ ବନେଇକି ମୁଁ ନେଇକି ଯିବି ତମ ଘରକୁ ଖାଇବ। ମୁଁ ବହୁତ ଭଲ କରେ ସବୁବେଳେ କରେ ମୁଁ ଖାଏ କିନ୍ତୁ ଉଁ କେବେ ଏମିତି ସମୟ ହେଇନି ନେଇକି ଯିବାକୁ। ଏବେ କିନ୍ତୁ କରି କି ନେଇକି ସେ କ୍ଷିରୀ ପୋଡ଼ କ୍ଷୀର ପୋଡ ପିଠା। ଆଉ ସେଇ ଯୋଉ ଶଆଁଳି କହୁଛ ଅଟା ଏ ଯୋଉ ଚାଉଳ କାକରା।
ହଁ କ୍ଷୀର ପୋଡ଼ପିଠା ମୋ ପାଇଁ ନିହାତି ରଜରେ ଧରିକି ଆସିବ ନା।
ନି ବୋଉକୁ କହିକି ବନେଇକି କ୍ଷୀର ପୋଡ଼ ପିଠା ଶୁଆଁଳି ଏଇରା ସବୁ କରିକି ନେଇକି ଯିବି ପ୍ଲସ ତମେ ଆସିବ ବି। ଉଁ ଖାଇବ ଆମ ଘରେ ତ ଏ ବର୍ଷ ବାର ପଡୁନାହିଁ ସବୁ ପିଠା ହବ। ସବୁ ହବ ସମସ୍ତେ ଆସିବେ। ତମେ ବି ଆସିବ ପିଠା ଆଉ ସେଇଟା ସବୁ କରିବା ଖାଇବା ତମ ହାତ ରନ୍ଧା ପନିର ବି ଟିକେ କରିବ। ମୁଁ ବନେଇବି ତମେ ଏଇଠି ଥିବ ମତେ କହିଦବ। ମିଶିକି କରିବା ମିଶିକି କରିବା।
ହଁ କ୍ଷୀର ପୋଡ଼ ପିଠା ଆଉ ସୁଜି କାକରା ଆଉ ଏମିତି କିଛି କିଛି ଭଲ ଲାଗେ ମୋତେ। ଆଉ ଆଉ ବୋଉଙ୍କ ଆରିସ ପିଠା ଟା ଟିକେ ମୋ ପାଇଁ ଚିନି ଆରିସା ପିଠା ପଠେଇବେ ମାନେ ବନେଇକି କି ରଖିଥିବୁ ମୁଁ ଗଲେ ନେଇକି ଆସିବି ସିଏ ତ ବହୁତ ଦିନ ଷ୍ଟକ୍ ରହିବ ନା।
ହଁ ବୋଉ କୁ କହିଦେବି ଆଗୁଆ କରିକି ରଖିଥିବ ଏସବୁ ପିଠା ସବୁ ଖାଇ ସେଇଟା ନେଇକି ଯିବେ ରଖିକି ଟିକେ ବହୁତ ଦିନ ହିଁ ଖାଇବେ ପୁଅ ବି ଅଛି ଖାଇବ। ରହିବ ସେଇ ଜିନିଷ ଟା ଟିକେ ଅଧିକ ଦିନ ଖାଇବେ।
ହଁ।
ତମେ ଆସିଲେ ସବୁ ଯୋଉ ନୂଆ ଜିନିଷ ସବୁ ତମ ହାତ ରନ୍ଧା ରୋଷେଇ ମୋତେ ବହୁତ ଭଲ ଲାଗେ। ତ ଯୋଉ ସବୁ ଜିନିଷ ମତେ ଆସେନି କି ମୁଁ କେବେ କରିପାରୁନି ଟିକେ ଟେଷ୍ଟ ହଉନି। ତ ଶିଖେଇଦେବେ ରହିବେ ଆମ ଘରେ କେତେଦିନ ସବୁ ମିଶିକି ଟିକେ କରିବା ସବୁ ରୋଷେଇ। ରୋଷେଇ ବାସ। ମିଶିକି କଲେ ମୁଁ ଟିକେ ଅଧିକ ଭଲ ରୋଷେଇ କରିପାରିବି ତମଠୁ ଶିଖିକି। ମିଶିକି କରିବା ଆଉ।
ହଁ ନିହାତି ମୁଁ ଯିବି ରଜ ହଉ ରଜ ପରେ ହଉ। ଯାଇଁକି ଦି ତିନି ଦିନ ରହିକି ଆସିବିତମକୁ ସବୁ ଶିଖେଇ ଦେଇକି ଆସିବି।
ହଁ ପୁଅର ଯେତେବେଳେ ଛୁଟି ଥିବ ଟିକେ ସ୍କୁଲ ସେତେବେଳେ ଦେଖିକି ଆସିବେ ଯେମିତି ରହିପାରୁଥିବେ ନ ରହିଲେ ଗୋଟେ ଦିନରେ କିଛି ସେମିତି ହବନି ଏମିତି ପଳଉଛ ବୁଲିକି ରହିକି ବୁଲିକି ଟିକେ ଯିବେ ଆଉ।
ହଁ ଆଉ ରଜ ପାଇଁ ସବୁ ସପିଙ୍ଗ ସରିଲାଣି।
ସପିଙ୍ଗ ସରିଲାଣି ଆଉ କିଛି ଅଳ୍ପ ଅଛି ଭାବୁଛୁ ଆଜି ନହେଲେ କାଲି ଯାଇକି ସାରିଦବୁ ଅଳ୍ପ ଅଳ୍ପ ଅଛି ଆଉ ଆଉ।
ହଁ କଣ ଡ୍ରେସ୍ ଆଣିଛ ନା ଶାଢ଼ୀ?
ନାଇଁ ଡ୍ରେସ୍ ଆଣିଛୁ ଶାଢ଼ୀ ଆସିନି ଆସିବ ପିଇସି ଗୁରାଙ୍କ ପିଇସି ମାନଙ୍କ ପାଇଁ ଶାଢ଼ୀ ଏରିଆ ଆଉ କିଛିଟା ଆସିଛି କିଛିଟା ଆସିନି। ଆଗକୁ ଆସିବ। ଆଉ ଘରେ ବି କିଛି ଆସିନି ଅଲଗା ଜିନିଷ ଟିକେ। ଆସିବ ଆଉ।
ହୁଁ ରଜ ସପିଙ୍ଗ ଆଉ।
ହଁ।
ଅହ ବଢିଆ ଏଞ୍ଜୟ କର। ରଜରେ ଇ ଦୋଳି ଫାଳି ତମ ପାଖରେ ଅଛି।
ଗାଁ ରେ ଦୋଳି ପଡିଛି ଆମ ଘରେ ବି ହଉଛି ଘରେ। ପଟାଦୋଳି ଘର ଯୋଉ ଗଛରେ ଲଗା ହେଇଛି। ଅ ସେଟା ଟିକେ ସଜ କରିଦିଅନ୍ତି ଛୁଆ ସବୁ ଖେଳୁ ଉଁ।
ଆଚ୍ଛା।
ବହୁତ ଭଲ ତମେ ଆସିଲେ ମିଶିକି ଆମ ଗାଁ ବଲି। ପିଠା ଖାଇବ ଆଉ ଏଇ ବର୍ଷ ଆସିଥିବ ନିହାତି।
ହଁ ହୋ ହଉ ମାଉସୀ କହିଦେବେ ଯେମିତି ହେଲେ ସେ ମୋ ପାଇଁ ପୋଡପିଠା କରିଥିବେ। ମୁଁ ରଜରେ ଯାଇକି ତମ ଘରେ ପହଞ୍ଚିବି ଲାଷ୍ଟ ହଉ ଫାଷ୍ଟ ହେଉ କି ଯେଉଁଦିନ ହଉ। ଫୋନ୍ କରିବି ଯାଇକି ପହଞ୍ଚିବି ତ ମୋ ପାଇଁ ପିଠା। ଆଉ ଖିରି ପାସ୍ ଆଉ କାକାରା ପିଠା ଏସବୁ ବନେଇଥିବେ ଆଉ।
ନିହାତି ବାର ବି ପଡୁଛି ସଂକ୍ରାନ୍ତି ଦିନ ଆସିଲେ ଖିରି ଖେଚୁଡି। ଡାଲମା ଏଇସବୁ ହେଇଥିବ ଖାଇବେ। ଫାଷ୍ଟ ଦିନ ଅ ଯଦି ଆସିବେ କ୍ଷୀର ପୋଡ ପିଠା ହେଇଥିବ। ଯଉ ଦିନ ବି ଆସିଲେ ତ ଏ ବର୍ଷ ପିଠା ପଣା ଉପରେ କାରଣ ବାର ଯେହେତୁ ଆମିଷ ବାର ପଡୁନି। ସବୁ ସାଧା ଉପରେ ହବ ରୋଷେଇ ପିଠା ଖାଇବେ ଆଉ।